ହାଲୋ ହୁଁ ଏ ବସିଛି ଆଉ ବସିଛି। ତମେ କଣ କର ଚ।
ଏଇ ବର୍ଷା ହଉଚି। ତ ବସିଛି ଟିକେ ବାହାରେ ଆଉ। ହଁ ବର୍ଷା ହଉଛି ତମ ଆଡେ ବର୍ଷା ହଉଛି।
ହଁ ଆମ ଆଡ଼େ ବର୍ଷା ହେଇକି ଛାଡି ଯାଇଥିଲା ପୁଣି। ଫିରି ଫିରି ହଉଛି ଆଉ ପୁଣି ପକେଇଲାଣି। ଫିରି ଫିରି ଆଉ।
ହଁ ବା ମୁଁ ଆଜି ଘରୁ ଆସିଲି ଯେ ପୁରା ବର୍ଷ ସାରେ ଭିଜି ଭିଜି ଆସିଲି ଆଉ ହଁ ଆଜି ଆସିଲି ହେରି ଘରକୁ ଛୁଟି ସରି ଗଲା ଆସିଲୁ ଆଜି ଘରକୁ ଆଉ କଣ ଖାଇଛ
ଖାଇଥିଲି ଭାତ ଚିକେନ ଆଉ କଣ କଲରା ଚିପ୍ସ ପାମ୍ପଡ ଏଆ ଖାଇଥିଲି ଆଉ ତମେ?
ଆମିଷ ଆମିଷ ସହିତ କାହିଁକି? ଖାଇଲ ସେ ପିତାଟା ଭଲ ନୁହେଁ।
ଆଉ ଡାକିଥିଲେ ଆଉ।
ଆଉ ବର୍ଷ। ସ ଆଗକୁ ତ ଚିକେନ ପୁରା ଅହ ଆଉ ପୁରା ମଜା ଆଉ।
ହୁଁ ଆଜି ତାହେଲେ ପଳେଇଲ ଛୁଟି ସାରିଗଲା ହଁ ବର୍ଷା ପକଉଛି ସବୁ ଘରେ ବସିଛନ୍ତି ଘର ଘର ବ ଛନ୍ତି ଆଉ।
ଓହୋ। ଆଉ ଏଥର ତ ରଜରେ ବି? ଏ ତାର ଏ ବାହାରେ ଖାଇକି ଟିକେ ଖେଳୁଛି ଆଉ। ଏବ ବର୍ଷ ବର୍ଷା ଟା କିନ୍ତୁ ଟିକେ ଖରାପ କରିଦେଲା।
ହଁ ରଜ ଟା ଆମର ପୁରା ଖରାପ କରିଦେଲା ଆଉ ହୁଁ ଆଉ ଗୋଟିଏ ଦିନ ଯାହା ମଜା ଟିକେ ଲାଗିଲା। ଆଉ ଦି ଦିନ ଦେଲା ସବୁ ଗଣ୍ଡଳ କରି ଆଉ।
ହ ପା। ଛୁଆ କେତେ ପୁରା ଉତ୍ସାହିତ ଥିଲେ ଆଉ।
ଲାଷ୍ଟ ଦିନ ଟା ଆମର ଟିକେ ଭଲ ହେଇଥାନ୍ତା ସେ ଗଲା ସବୁ ଆଉ। ଆଉ ରଜରେ କିଏ କିଏ ପିଠା ଖାଇଛ।
ପୋଡପିଠା ମୁଆ ପିଠା ଚକୁଳି ପିଠା ଗୋଟେ ନୂଆ ପୋଡପିଠା ଖାଇଛି କ୍ଷୀର ପୋଡପିଠା।
ହୁଁ ହୁଁ କି କ୍ଷୀର କଣ କ୍ଷୀର।
କ୍ଷୀର ପୋଡ କ୍ଷୀର ପୋଡ ପିଠା ଘରେ କରି ଥିଲେ ଗୋଟେ କ୍ଷୀର ପୋଡ ପିଠା କରିଥିଲେ। ଗୋଟେ ଚାଉଳ ପଡ ପା କରିଥିଲାଉ ଗୋଟେ କଣ ବିରି ପୋଡ ପିଠା କରିଥିଲେ। ତିନି ପ୍ରକାର ପୋଡ ପିଠା ଏଥର ହେଇଥିଲା ତମର?
ଆମର ବି ହେଇଥିଲା ପୋଡ ପିଠା ସିଝା ପିଠା ଆଉ ଚକୁଳି ପିଠା
କାଇହିଁ ତମେ ମୁୂଆ ପିଠା ଟା କହିବନି କି?
ହଁ ତୁ ମୁଁଆ ପିଧା ସୂଜା ପିଠା ହ ଏକା ଆଉ।
ହଁ ଦହ ପରା ହେଇଥିଲା ଯେ ସିଏ ଗୋଟେ ପୁରା ସକାଳୁ କରିଦେଲେ ଖାଇଲା ବେଳକୁ ପୁରା ରା ତି ହେଇଗଲା ଦହିବରା ପୁରା ଖରାପ ହେଇଗଲା ପୁରା ଆମ୍ବିଳା ହେଇଗଲା ତ ସେଟା ଖାଇ ହେଲାନି ଆଉ ହଁ ପା। ହୁଁ ସେଇଟା ସବୁ ପୁରା ମନ୍ଦୁଖ ହେଇଗଲା ଛୁଆ ବହୁତ ମାନେ ଖାଇବା ପାଇଁ ଇଚ୍ଛା ଥିଲା କିନ୍ତୁ ତ ଆମ ହେଇଗଲା ଆଉ ଆଜି କିନ୍ତୁ ବର୍ଷା ଟା ମାନେ ହଟା ଦସ୍ତ ଆସିକି ବହୁତ ଜୋରେ କାଚିଦେଲା ବର୍ଷା ଟା
ଇଛି କିନ୍ତୁ ବିଜୁଳି ଘଡାଘଡି ନାହିଁ
ସେଇଟା ଭଲ ମାନେ ମୁଁ ଘରୁ ବାହାରିଲି ଘରୁ ବାହାରିଲା ବେଳକୁ ପୁରା ଖରା ଥିଲା ଗରମ ହେ ଗୁଳୁଗୁଳି ମୁଁ ଜଷ୍ଟ ଆମ ଗାଁ ର ପାଞ୍ଚ କିଲୋମିଟର ଆସିଛି ପୁରା ଅନ୍ଧାରିଆ କରି ଆସି ମୁଁ କହିଲ ଯାଉଛି ପଳେଇବୁ ଶୀଘ୍ର ଆଉ ଆସିଲା ବେଳକୁ ମାନେ ଆମ ଘର ଅଛି ପ ତିନି ଚାରି କିଲୋମିଟର ଏମିତି ବର୍ଷ ସେ ହେଲା ଯେ କୁହନି ମୁ ଖାଲି ଠା ା କଣ ଡାକୁଥିଲି ଭଗବାନ ଘଡଘଡି ନ ମାରୁ ଛୋଟ ଛୁଆକୁ ନେଇକି ଯାଉଛି
ହଁ
ହଁ ବା
ହୁଁ
ଆଉ ଏଇ ନା କଣ ଖେପ ହବ ଆଜି ପୁରା ପାଗ ଟା ଯେମିତି ଦେଇଛି କକୁଡ଼ା ରାତି ସେଥିପାଇଁ ମୁଁ ତ ଏଇନା ଆସିକି ଶାଶୁ ଘରେ ପହଞ୍ଚିଲି ଓହ ନାଇଁ ଆମର ଚକୁଳି ଚକୁଳି ଚିକେନ ହେଇଥିଲା ବୋଧେ ସେ ଚିକେନ ନ କିଛି ଚକୁଳି କରିବେ
ଓହୋ ନା ଆମର ଯଦି କଣ ବ ବରା ଓହୋ ହୁଁ
ମୁଢ ମିସ୍ତର ଗୋଟେ ପାଗ କରିଦେଲେ ଆଉ ବରାକୁ ବରାକୁ ଚିକେନ କୁ ବର୍ଷା ପାଗ ଉଡିଲା ମାନେ ମାନେ ସେ ଗୋଟେ ଅଲଗା ପ୍ରକାର ମଜା
ହଁ ରଜରେ ତ ପାଗ ଦେଇ ହେଲାନି ଖାଇ ହେଲାନି କିଛି ଅଛି ଆଉ ରଜ ପରଜଉ ପାଗ ଦଉଛି ଖାଇବେ ଆଉ ସମସ୍ତେ ସବୁ ଆଉ
ତ ପଡିଲାନି
ହଁ ରଜରେ ବାର ଭଲ ପଡିଲନି ହୁଁ ହୁଁ ଆଉ ଭୋଜି ଭାତ ଖାଇ କାମ ସାରିକି ଗଲ ହରି ଆଉ
ହଁ ମୁଁ ଆସି ଯାଇ ଆଉ ଦିନ ରହିକି କାମ ଟିକେ ଯେତିକି ଯାହା ହେଲା ସମସ୍ତ ଜିନ ସତ ଟିକେ ଦେଖା ହେଇଗଲା ଏଥର ମାନେ ବହୁତ ମାନେ ଯୋଉମାନଙ୍କ ସହିତ ବହୁତ ବର୍ଷ ଦେଖାହଇନି ସେମାନେ ବି ଆସିଥିଲେ ଏଇଟା ଗୋଟେ ଖୁସି ଲାଗିଲା ଛୁଆ ଗୋଟେ ଭଲ ପ୍ରୋଗ୍ରାମ କରିଥିଲେ
ହଁ ତାଙ୍କ ପ୍ରୋଗ୍ରାମ କୁ ବଢିଆ ଇ ଆଉ ଟିକେ ଟିକେ ଭଲ ହେଇଥାନ୍ତା ଆଉ ଟିକେ ଭଲ ଇଏ କଥା ହୁନ୍ତେ ଆଉ ବର୍ଷା ହେଇକି ସବୁ ଆମ ଖରାପ କରିଦେଲା ଆଉ
ପା କଡା ଭଲ ହେଇଥିଲେ ସମସ୍ତେ ପ୍ରେଜେଣ୍ଟ ରହିଥାନ୍ତେ ଆହୁରି ବଢିଆ ହେଇଥାନ୍ତା ଆଉ କି ବଢିଆ ମଜା ଲାଗିଲା ଏଇଟା ଯଦି ମାନେ ଏଇଟା ଯଦି ସବୁବେଳେ ହୁଅନ୍ତା ମାନେ ଆହୁରି ବଢିଆ ହୁଅନ୍ତା କିନ୍ତୁ ସମସ୍ତେ ସହଯୋଗ ଟ କଲେ ଟିକେ ବେଟର ଭଲ ହୁଅନ୍ତା ଆଉ
ହୁଁ
ଆଉ କାଲି ଖାଇଲ ଚାଟ ଖାଇଲ
କାଲି ହଁ ପାଟ ଚାର
ଭଲ ଲାଗଲା
ହଁ ଭଲ ଲାଗୁଥିଲା ସେଇଭଳିଆ ଆଉ ଟିକେ ରାଗ ଲାଗୁଥିଲା ଆଉ ମୋ ପାଟି ତ ଘା ହେଇଯାଇଛି ମତେ ସବୁ ରାଗ ଲାଗୁଛି ଆଉ
ହଁ ହଁ ଏ ଆଉ ଟିକେ ଭଲ ହେଇପାରିଥାନ୍ତା ଗାଁ ରେ ଯେହେତୁ କରୁଛନ୍ତି ଟିକେ ଏତେ ଭଲସେ କରିପାରୁନାହାନ୍ତି ଓହୋ ହୋ ତାହଲେ ପା ଟା ସେ ଭଲ ବନେଇ ନଥିଲା ପୁରଅ ତେଲିଆ ହେଇଯାଇଥିଲା ପାମ୍ପୁଡି ଟା।
ହଁ ମାନେ ତେଲ ଉଠିଲା ଭଳିଆ ହେଇଯାଇଥିଲା।
ହୁଁ ମାନେ ଭଲ ହଁ ଭଲସେ ଛଣା ବି ମାନେ କଣ ଭଲ ସେ ଛଣା ହେଇନଥିଲା ଟିକେ ପୋଡପୋଡିଆ ଯେମିତି ଛଣା ହେଇଥାନ୍ତା
ସେଇଟା ଆମର ପାମ୍ପୁଟ ଟା ହେଇଥିଲା ବୋଧେ
ହଁ ଝିଝିଅ ଆଉ ଛୁଆ ଆଉ ଜାଣିଛନ୍ତି ସି ତାଙ୍କର
ନେଇ ଆସୁଛନ୍ତି ଆଉ କିଣିକି ଆଣିବେ ଯାହା ଯା
ଗ୍ରେଭି ଟା ଯୋଉ କରିଥିଲା ସେଇଟା କିନ୍ତୁ ଭଲ ଲାଗୁଥିଲା। ହୁଁ ଆଳୁ ମଟର ଟା ଯୋଉ ଆମ୍ ଟିକ୍ କେ ଆମ୍ବିଳା ଆମ୍ବିଳା ଲାଗୁଥିଲା ବଢିଆ ଲାଗୁଥିଲା।
ହୁଁ।
ହୁଁ।
ଆଉ
ଆଉ
ଆଉ ପୁଣି କେବେ ଗାଁକୁ ଆସିବ ନାଇଁ ନା ଆସିନ ଆମେ ବୁଧବାର ହବ ଜଦି ଯାଉ ଆଉ ବୁଧବାର କି ରବିବାର ହବ ଜଦି ଯିବୁ ଆଉ।
ଓ ଦେଢଶୁର କି ତମର
ନାଁ ମୋ ଦେଢଶୁର ନାହାତି ମୁଁ ବଡ।
ତାହେଲେ ରବିବାର ଆସିବା ହାରି।
ହଁ ସେ ରବାର କି ବୁଧବାର ଯିବୁ ଆଉ
ହଁ ହଁ। ରବିବାର ଆସିବ ଭାରି ଆଉ।
ଆଉ
ନହେଲେ ବୁଧବାରେ ଯାଇଛ ତ ଏଇନା ଛୁ ଟି ଅଛି। ଶାଶୁ ଘ ରେ ଅଛନ୍ତି ଦେଢଶୁର। ଛନ୍ତି ଯା ଅଛନ୍ତି ପୁତୁରା ଝିଆରି ଦି ଜଣ ଅ ଛନ୍ତି ମ ଆଉ ମ ହଜବ୍ୟାଣ୍ଟ ମୁଁ ଆଉ ମୋ ସ୍ବାମୀ ଆଉ ମୁଁ ଆଉ ମୋ ପୁଅ ଆଉ।
ଓହୋ ଶାଶୁ ଶ୍ୱଶୁର କାହନ୍ତି।
ଆ ନାଇଁ ସା ଶ୍ୱଶୁରଙ୍କର ଇଏ ହେଇଯାଇଛନ୍ତି। ଶାଶୁଙ୍କର ତିନି ବର୍ଷ ହେଲା ତିନି ବର୍ଷ ହେଲା ଯାଇଛନ୍ତି ଶ୍ୱଶୁର କେତେ ଆଠ ବର୍ଷ।
ହୁଁ ହୁଁ। ତମ ମ୍ୟାରେଜ ପରେ କଣ ଶାଶୁ ଯାଇଛନ୍ତି।
ହଁ ହଁ। ବାହାଘର ବର୍ଷେ ପରେ ହଁ ହଁ ମୁଁ ବାହାଘର ବର୍ଷେ ପରେ ଶାଶୁ ଗଲେ। ଇଲେକ୍ସନ ବେଳକୁ ତ ଗଲେ ପ୍ରଥମ ଇଲେକ୍ସନ ବଳୁ କୁ ବାପା ଚାଲିଗଲେ ତାପର ନେକ୍ସଟ ଇଲେକ୍ସନ ବଳକୁ ମାନେ ଠିକ ଇଲେ ଶନ ସାତ ସାତ ଦିନ ଥିବ ବାପା ଗଲେ ନେକ୍ସଟ ଇଲେକ୍ସନ ବୋ ସାତ ଦିନ ପରେ ମା ଗଲେ। ମାନେ ଇଲେକ୍ସନ ଟା ବୋଧେ। ସ ସହୁନି ତାଙ୍କ ଘର ପାଇଁ ଆଉ କାରଣ। ମୁଁ ଯା ଯେହେତୁ ଠିଆ ହେଇଥିଲେ। ସେଇଟା ସମସ୍ତେ ସେଇଟା କହୁଛନ୍ତି ଆଉ। ଦିଥର ଯାଙ୍କ ଦି ଜଣ ଗଲେ ମାନେ। ଆମ ଘରର ମୁରବି ଥି
ଓ ଦିଥରଆଙ୍କ ଦିଥରଆଙ୍କ ଠିଆ ହେଇଥିଲେ।
ହଁ ସେକେଣ୍ଡ ଇଲେକ୍ସନରେ ମା ଥିଲେ। ହଁ ଦୁଇଥର ଯାଙ୍କ ଠିଆ ହେଇଥିଲେ। ସେକେଣ୍ଡ ଇଲେ ସନ ବେଳକୁ ମା ଥିଲେ ମୋର। ବି ତା କ ମୁଣ୍ଡରେ ମା ପଳେଇଲେ। ମାନେ କିଛି ହେଇନଥିଲା ମା। ଗଲେ ଭୋଟ ଦେଲେ ଆସିଲେ। ହଠାଦସ୍ତ ମାନେ ଦେହ ପୁରା ଥରିଲା। ହ ପିଟାଲ ନେଲେ କହିଲେ ମାନେ ବଡି ରେ ଯୋଉ ହ୍ଵାଇଟ। ବ୍ଲଡ ସେଲ ଥାଏ ତାଙ୍କର। ସେଇଟା ମାନେ ପୁରା। କିଛି ନାହିଁ ତାଙ୍କ ବଡିରେ। ହଠାଦସ୍ତ୍ ଡେଥ୍ ହେଇଗଲା ଚାଲିଗଲେ ଆଉ।
ଉ ହୁଁ।
ଆଉ ମୋ ପୁଅ ଜେଜେବା ପାଙ୍କର କିଛି।
ହୁଁଉଁ ହଁଅଁ। ଛୁଆ ଟିକେ। ପାଆନ୍ତି ନା ଆଉ ଜେଜମା ଜେଜେଏ
ହଁଅଁ।
ଆଉ। ଆଉ ହୁଁ ହୁଁ ଆଉ ସେ ଖୁସି ଆଉ ମିଳିବ। ତେତେ ଯିଏ ଖୁସି ଥିଲେ।
ସବୁ ସବୁ ରିଲେସନ୍ ମାନେ ସବୁ ସମ୍ପର୍କ ଗୋଟେ ଗୋଟେ ଅଲଗା ବାପ୍
ଆଉ ବାପା ମାଙ୍କର ଗୋଟେ ଅଲଗା ବାପ-ଅ ଉଁ ହୁଁ ଗୋଟେ ଅଲଗା ଦାଦା ଖୁଡିଙ୍କର ଗୋଟେ ସ୍ନେହ ଅଲଗା ବାପା ବଡ ବାପା ବଡ ମାଙ୍କର ଗୋଟେ ଅଲଗା ସମସ୍ତିଙ୍କର ଅଲଗା ସ୍ନେହ ନା ଆଉ।
ସ୍ନେହ ଅଲଗା ଆମେ ଯେତେ ତେ-ଟ୍ର ଯେତେ ଚେଷ୍ଟା କଲେଏ। ବାପା ମାକଂ ଜେଜେବାପା ଜେଜେ ମାଙ୍କ ସ୍ନେହ ଦେଇପାରିବା କି? ଯେତେ ବାପା ମା ଚାହିଁଲା ଓ ଦେଇପାରିବେନି ଯେଦି
ନା ହୁଁଉଁ। ହଉ ହଉ ରହୁଚି ଆଁ।
ହଉ ଠିକ ଅଛି ମୁଁ ରଖୁଚି ତମକୁ ପରେ କଲ୍ କରିବି ଆଉ।
ଆଜ୍ଞା।